ହ୍ୟାଲୋ। ଭଲ ଆଉ। ଆଉ ତମ ଆଡେ ବର୍ଷା ହଉଚି?
ହଉଚି।
। କଣ କୁହ?
ହଁ ସବୁ ତ ଶୁଭୁଚି ଆଉ କହୁନା କଣ? ।
ଓ ହୋ।
ହଁ ସେମିତି ଚାଲିଚି ସବୁ ଆଉ।
ସାଙ୍ଗେ ସାଙ୍ଗେ କରୁଚ।
ହଁ ସବୁ କରାହେଇଚି।
। ଏମିତିଆ ପାଗରେ କଣ ଖାଇଚୁ ବର୍ଷା ପାଗରେ?
ହଁ ଏବେ ପକୁଡ଼ି ଫକୁଡ଼ି ଦିଇଟା ହେଇଥିଲା ଆଉ।
ଅ ହ। ଆଉ କଣ?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
ଆଉ କଣ କୁହ?
ହଁ। ।
। ହଁ ସବୁ ସୁବିଧା ଆଉ କଣ କରିବା।
ସେଇରା ସେଇପଟେ । ଆରେ ସେପଟେ ଜା। ଶୁଭୁଚି ନା? ହ୍ୟାଲୋ।
ହ୍ୟାଲୋ। ଶୁଭୁଚି? ହଁ ହଁ ଶୁଭୁଚି।
ଆ ଶୁଭୁଛି ତ ମେସେଜ ଫେସେଜ୍ ରେ କିଛି କହୁନ କଣ?
ମୋ ଇନଷ୍ଟାଗ୍ରାମ୍
ନା। ତାର ଡୁଆଲ ସ୍ପିକର।
ଅ ହ ତାହେଲେ ମୋର ଶୁଭିବନି ନା? ଆଁ। କଣ ଟା? ମୋର ଶୁଭିବନି ତାହାଲେ ନା?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
। ତା ଗ୍ରୁପ୍
ଶଳା ଲୁଚୁଚି କଣ ପାଇଁ ଏଟା? କିଏ? ଏଇଟା ଆଗରେ।
ଖାଲି ଲୁଚୁଚି, ଲୁଚୁଛି ନା।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
ସେ ଏପଟେ ଏକା । ହୁଁ ହ୍ୟାଲୋ। ହୁଁ।
ଆଉ ସେ କଣ କେତେ ଟଙ୍କା ନାଖେ ଦବ କହିଲା?
ଉଁ କିଏ?
ହଁ।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
ସେଇ ପିଲାଟେ ମତେ କହିଥିଲା। । ଯୋଉ ପିଲା ଟା କହିଥିଲା ସେ ସେଇ ପିଲାଟା ଆଉ। ମୋ ଫୋନ୍ ଟା । ଆଁ ନେଟ୍ କିଛି ୟୁଜ କରୁଛୁ କି ନେଟ କିଛି ୟୁଜ କରନା।
କଣ ପାଇଁ ହସପଟଟା କଟିଗଲା। କିଏ କହିଲା ହସପଟ ଅଛି। କିଏ କହିଲା ହସପଟ ଅଛି। ତୋର ତ ଅଛି ଅସ୍ତ୍ର ନା।
ଦେଖି।
କିଛି ଏମ ବି ୟୁଜ କରନା ମୋର ଏମ ବି ଚାଲୁନି ଏଠି ବା ଫୋର୍ ଚାଲୁଚି। ଚାଲୁନି ଏଟା କଣ ଦେଖିଲୁ ଏଠି ପଞ୍ଜାବ ନେସନାଲ ବ୍ୟାଙ୍କ। ସର୍ଭର ଡାଉନ୍ ତୋର ଉଁ ହୁଁ।
ତା ଫୋନ୍ ଟା ଘରେ ନେଇଯାଇଛନ୍ତି କଣ କରିବା।
ହେଁ ହେଁ।
ବାହାରକୁ ଯିବା ହଁ। ଗରମ ଲାଗୁଛି ତମକୁ
ଦାଣ୍ଡ ପିଣ୍ଢାରେ କଥା ହେଲେ ଲୋକ ଭାବିବେ କଥା ହଉଚି ୟା ତା ସାଙ୍ଗରେ।
ହଁ ତ କଣ ହେଲା ସେଇଠୁ
ଓ ହୋ ଓ ହେ ହେ ହେଇ।
ଆଉ ଘରେ ସବୁ ଭଲ।
ସେମିତି ଆଉ। ହେଇ।
ବର୍ଷାଟା ହେଉଚି ଛାଡିବ ନା ନାହିଁ କେଜାଣି ଆଜି।
ଛାଡି ଯିବ।
ଫୋନ୍ ଟାବି ସେଇ ଟାଇମ ରେ ବି ପୁରା ଗରମ ହେଇଯାଉ ଚି ସଳା।
ଓଏ ଓଏ।
ହଁ ସବୁ। ନା ନା ହେଇ ପାରିବନି ଆଉ। ଆଉ ବେଶୀ ୟୁଜ୍ କରନି ମୋର ଫୋର୍ ଜି ଅଳ୍ପ ଚାଲୁଚି। ହୁଁ।
ତା ତେଇସ ଗଲା ଆଉ ଦୁଇଟା। ଆଉ ଦିଟା କରଦେଲେ ପଇସା
ହୁଁ ଠିକ କଥା।
ପଇସା କମେଇଁ ପାରିବ। କହିଲା କଣ ଏକ ତାରିଖ ପଳେଇଲେ ତ ଆଉ କିଛି କଥା ହେଇପାରିବୁନୁ। ଲାଗିବ ଓହୋ। ମୁଁ କେମିତି ଜାଣିବି କଲ ଆଇଲା ବୋଲି। ଉ ହୁଁ ମୁ ନହେଲେ ଫୋନ୍ କରିଦେବି ନା। ହଁ ହଁ। ଆଗ ତାପରେ କଣ ହେଲା ହୁଁ। ହଁ କଣ କୁହ।
କାହିଁ କଣ ଗୋଟେ ବଢିଆ କଣ ଏବେ ମନ୍ତ୍ର କଣ ଦେଖ ହଉଛି ଆପଲ ମ୍ୟୁଜିକ।
ହଁ
ଫଲୋଅର୍ସ ହଉଛି ଆରଟା ନବୁ ଫଲୋଅର ବଢେଇବୁ। ସେଟା ଚାଲିବା ପାଇଁ ହେଲେ ଅଧୀକା ଚାଲିବା ନଥିଲେ ଗ୍ୟାରେଣ୍ଟି ନାହିଁ। ଓହୋ ଭାଇ।
ନିଦ ମାଇଲାଣି।
କିଏ ଏତେ ଘେ ପେଠେଇ ଦେଇଉଛି ଆପଣମାନଙ୍କୁ ମୁଁ ବାର ବାର ମନା କରୁଛି। ଠିକ୍ ଅଛି। କିଏ ଲେଖିଲା କେଲା କିନ୍ତୁ ମୋର ଟ୍ୟାକ୍ସ ଆସୁ ନି ତ ଟ୍ୟାକ୍ସ କେବେ ଆସିବ? ଆପଣଙ୍କ ଫୋନ୍ ଏ ଫ୍ରେଣ୍ଡ ଆସିନି? କହିଲେ ମୋର ନେମ୍ ନେମ୍ କହିଲେ। ମୋ ନେମ୍ କି? ଏକୁ ଗ୍ରୁପ୍ ରୁ ଜଲ୍ଦି ବାହାର କର, ନହେଲେ ହଁ ଅଳିଆ ଟା। କାରିଆରେ କଣ ନେ ଆପଣଙ୍କର ଆଛା। ଛୁଟି ରେ ଭାଇ ଅଛ କି ସେ ଲେଖିଛି ହଁ।
କଣ?
ସେ ଦିଟା ପୁଅ ପିଲା।